ନମସ୍କାର୍।
ନମସ୍କାର୍ ଭାଇ, ଭାଇ ଯୋଉ ଗୋପାଳପୁର ଜାଗା ଆପଣ ହଁ ଭଲ ଅଛି।
ଆଜ୍ଞା କୁହନ୍ତୁ କଣ କହୁଚନ୍ତି।
ମୁଁ କହିନି ଯୋଉ ଆପଣ ଗୋପାଳପୁର ଜାଗା ବିଷୟରେ ଜାଣିଚନ୍ତି?
ଗୋପାଳପୁର ଟିକେ ଭାବିବାକୁ ପଡ଼ିବ ହେଇଟା। ଏବେ ଯାଇଥିଲୁ ହେଇଗଲାଇଁ ବର୍ଷେ ଦୁଇ ବର୍ଷ ହେଇଯିବ ପାଖାପାଖି।
ଆଚ୍ଛା ଆପଣ ଗୋପାଳପୁର ସମୁଦ୍ର କୂଳ ଯାଇଚନ୍ତି? ନା ମୁଁ ଯାଇନି ମୋ ଗୋଟେ ସାଙ୍ଗ ବିଷୟରୁ ଶୁଣିଥିନି।
ଆଜ୍ଞା ତାର ସମୁଦ୍ର କୂଳ ମୁଁ ଶୁଣିଛି ପ୍ରାୟ ବହୁତ୍ ଶାନ୍ତ ସୁନ୍ଦର ରହିଥାଏ। ଆଉ ସେଇଟା ପୁରୀ ବିଷୟରେ ଯାଆନ୍ତେ ପୁରୀ ଭଳି ସେଇଠି ଯେତେ ବିଡ଼ ଥାଏ ପୁରୀରେ ସେଠି ଏତେ ଭିଡ଼ ନଥାଏ ସେଥିପାଇଁ ଆରାମରେ ସମୟ କଟା ହେବ ତାର ସମୁଦ୍ରର ଥଣ୍ଡା ପବନ୍ ଢେଉ ଦେଖିବାକୁ ବହୁତ ଖୁସି ଲାଗେ ପରିବାର ସହିତ କେବେ ଯିବେ ବୁଲିବା ପାଇଁ ଭଲ ସ୍ଥାନ।
ସମୁଦ୍ର ଯେମିତି ଆମର ପୁରୀ ସମୁଦ୍ର ଯେମିତି ହେଇଥାଏ କାଳେ ସେଇ ଜାଗାରେ ବି ସେମିତି ହେଇଥାଏ।
ଆଜ୍ଞା-ଆଜ୍ଞା ସେମିତି ଆଉ ଗୋଟେ ଜାଣିଛନ୍ତି ତପ୍ତ ପାଣି ଜାଣିଥିବେ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ।
ତପ୍ ତପ୍ତ ପାଣି ଘାଟି।
ଆଜ୍ଞା ସେଟା ଗରମ୍ ପାଣିର ଝରଣା ଅଛି ସେଠି, ଅଜ୍ଞା ଅନେକ୍ ଲୋକ ତ ଆମ ଗାଁରେ କୁହନ୍ତି ମୁଁ ଶୁଣିଛି ସେ ପାଣିରେ ଔଷଧ ଗୁଣ ମଧ୍ୟ ଅଛି।
ଆଚ୍ଛା।
ହଁ ଅନେକ ପର୍ଯ୍ୟଟକ ବି ଆସନ୍ତି ସେଠାକୁ ବୁଲିବା ପାଇଁ। ସେଇଟା ଛାଡ଼ିଦେଲେ ଚନ୍ଦ୍ରଭାଗା ବେଳାଭୂମି ବହୁତ୍ ସୁନ୍ଦର କାରଣ ଏହା କୋଣାର୍କ ପାଖେରେ ଥିବାରୁ ସମୁଦ୍ରକୂଳ ସୂର୍ଯ୍ୟୋଦୟ ପାଇଁ ପ୍ରସିଦ୍ଧ ଏଇଟା, ଆପଣ କେବେ ଯାଇଚନ୍ତି? କୋଣାର୍କ ସମୁଦ୍ରକୂଳ ଚନ୍ଦ୍ରଭାଗା।
ଚନ୍ଦ୍ରଭାଗା ଯାଇଚି, ଆପଣ ଯା ଜାଣିଚନ୍ତି ଗୋଟେ ଯାଜପୁରରେ ବି ଗୋଟେ ପୁରୀ ଜଗନ୍ନାଥ ଭଳିଆ ଗୋଟେ ଜଗନ୍ନାଥ ମନ୍ଦିରଟେ ତିଆରି ହେଇଚି, ଏବେ-ଏବେ ନୂଆ ହେଇଚି। ଆଉ ଗୋଟେ ଆଉ ଗୋଟେ ବି ଯାଜପୁର ଗୋଟେ ହେଇଚି କେଦାରନାଥ ମନ୍ଦିର ଶିବ ଅଛନ୍ତି ସେଇଭଳିଆ ବି ଗୋଟେ ମନ୍ଦିର ତିଆରି ହେଇଛି।
ଆଚ୍ଛା ଆଚ୍ଛା।
ଆମ।
ମୁଁବି ଯେତବଳେ ଯାଏ ମୁଁ ସେଇଟା ଆଗ ଯାଏ ଫଟୋ ଫଟୋ ଉଷେଇବାବା ପାଇଁ ବହୁତ୍ ପସନ୍ଦ କରେ।
ପଜିଟିସ୍।
ଆଚ୍ଛା ଆପଣ ନାଁ ତ ଇକୋ ଟୁରିଜିମ୍ ବିକାଶ କରାଉଚି ଏବେ ଓଡ଼ିଶାର ଅନେକ ସ୍ଥାନରେ।
ହଁ ଅନେକ ଅନେକ ସ୍ଥାନ ସବୁ ହୋଉଚି।
ଆଜ୍ଞା କାରଣ ଏହା ଦ୍ୱାରା ପରିବେଶ ସୁରକ୍ଷା ସହିତ। ପର୍ଯ୍ୟଟନ ମଧ୍ୟ ବଢ଼ୁଚନ୍ତି ଏହା ପାଇଁ ପର୍ଯ୍ୟ ଟନ ମାନେ ବି ମଧ୍ୟ ସ୍ୱଚ୍ଛତା ରଖିବା ଉଚିତ୍। ସେଥିପାଇଁ ପ୍ଲାଷ୍ଟିକ୍ ଜିନଷ ଏଇକିନା ସବୁ ବାହାରେ ନ ପକେଇ। ଯାଇକି ଯୋଉ ଡଷ୍ଟବନ୍ ଏଇନା ରଖାହଉଚି ସେଥିରେ ପକେଇବା ଦରକାର୍।
କିନ୍ତୁ ପର୍ଯ୍ୟଟନ ମାନେ ସବୁ ଯୋଉ ଯାଉଛନ୍ତି। କିନ୍ତୁ ପର୍ଯ୍ୟଟନ ସ୍ଥଳ ଯୋଉମାନେ ଯାଉଚନ୍ତି ପ ଅନ୍ୟ ଦେଶରୁ ଆସଚନ୍ତି। ସେ ସବୁ ନିୟମ ସବୁ ମାନୁଚନ୍ତି କେମିତି କଣ କରିବା କଥା କୁ ପାଳୁଚନ୍ତି। କିନ୍ତୁ ଆମ ଦେଶରୁ ଯୋଉମାନେ ସବୁ ଯାଉଚନ୍ତି ସେମାନେ କିନ୍ତୁ ମାନୁନାହାନ୍ତି। ଯୋଉଠି ଖାଅ ନାହିଁ ସେଠି ପକେଇ ଦଉଚନ୍ତି। ତ ପ୍ରକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହଉଛି କ୍ଷୟକ୍ଷ
ଆଜ୍ଞା ଆଜ୍ଞା ଏବେ ତ ରଥଯାତ୍ରା ସମୟ। ପୁରୀ ଯିବୁ ବୋଲି ଭାବୁଛୁ।
ରଥଯାତ୍ରା
ସେଠି ଗଲେ ତ ମୁଁ ପସନ୍ଦ କରେ ଫାଷ୍ଟ୍। ଠି ଗଲେ ପୁରୀରେ ଗଲେ ପ୍ର ମହାପ୍ରସାଦ ଠାକୁରଙ୍କ ଖାଇବାକୁ ବହୁତୁ ଇଚ୍ଛା ହୁଏ। ଆପଣ ତ ଜାଣଥିବେ ଜଗନ୍ନାଥ ମନ୍ଦିର ମହାପ୍ରସାଦ ସାରା ବିଶ୍ଵରେ ପ୍ରସିଦ୍ଧ।
ସାରା ବିଶ୍ୱର ଅନେକ ଦେଶର ସବୁ ଲୋକ ଆସଥାନ୍ତି।
ଆଜ୍ଞା।
ମୁଁ କହିଲି ଅନେକ ଦେଶର ସବୁ ଲୋକ ଆସନ୍ତି।
ଆଜ୍ଞା ଆଜ୍ଞା ଏ ତ ଆମ ଏଇ ସାରି ଭାରତ ବର୍ଷରେ ପୁରା ପ୍ରସିଦ୍ଧ ଆଉ।
ହଁ ହଁ ଠିକ୍ କହିଲେ।
ଆଉ ଆପଣ ପୁରୀରେ କଣ କଣ ଖାଇବାକୁ ପସନ୍ଦ କରନ୍ତି?
ପୁରୀରେ ମତେ ବିଶେଷ୍ କରି ଠାକୁରଙ୍କର ଅଭଢା ଆଉ ଖଜା।
ଆଚ୍ଛା ପୁରୀର ବାହାର ଜାଗାରେ ମାନେ ମନ୍ଦିରକୁ ଛାଡି ଦେଇ।
ବାହାର ଜାଗାରେ ତ ମତେ ଆଉ କିଛି ଭଲ ଲାଗେନା।
ଆଜ୍ଞା।
ତ ଆମେ ଯେତେବେଳେ ଯାହୁଁ ଖାଲି ଅବଢା ଖାଇଥାଉଁ। ଆଉ ଖଜା ଖାଇଥାଉ ଆଉ ପ୍ରାୟେ କିଛି ଖାଇବାକୁ ଭଲ୍ ଲାଗେନା।
ସେଠାରେ ତ ଅନେକକାର ଛେନାପୋଡ଼ ରସାବଳି ସେସବୁ ବି ଭଲ ମିଳିଥାଏ।
ସେ ସବୁ ଭଲ ମିଳେ କିନ୍ତୁ ପ୍ରାୟ ଜାଗାରେ ବେଶୀ ଖଜା ମିଳିଥାଏ।
ଆଜ୍ଞା ଖଜା ତ ହେଠେ।
ଖଜାସ୍ ପ୍ରସିଦ୍ଧ ଯୋଉ ଦୋକାନରେ ଦେଖିବେ ଖଜା।
ଆଜ୍ଞା ଆଜ୍ଞା।
ଆପଣ ଯୋଉ ଛେନାପୋଡ଼ ରସାବଳି କହିଲେ ଅନେକ ଜାଗାରେ ସବୁ ମିଳେ ନା।
ହଁ ଏଠି ଦହିବରା ଏଇନା ବି ଭଲ ମିଳେ କିନ୍ତୁ କଟକରେ ତ ଆପଣ ଜା ଥିବେ ଦହିବରା ସବୁଠୁ ପ୍ରସିଦ୍ଧ ଆଉ। ଆଜ୍ଞା ଆପଣ କେବେ ଖାଇଚନ୍ତି କଟକ ଦହିବରା?
ହଁ ମୁଁ ଯେତେବେଳେ ଯାଏ ମୋ ମାମୁଁ ବୋଉଙ୍କ ଦେହ ଯେତେବେଳେ ଖରାପ ଥାଏ
ଆଜ୍ଞା।
ସେତେବେଳେ ମୁଁ ଡାକ୍ତରଙ୍କୁ ଦେଖିବା ପାଇଁ ଯାଏ କଟକ ପ୍ରୟ ଟାଇମ ରେ ତ ସେଇ ଟାଇମ ଯେତେବେଳେ ଯାଉ ସକାଳୁ ଯାଉ ଆମ ଏଠୁ ସ କାଳୁ ଗାଡି ଯାଏ
ଆଉ ବାହାର ଯୋଉ ପର୍ଯ୍ୟଟନ ମାନେ ଆସନ୍ତି ସେମାନେ ମଧ୍ୟ ଏହି ଖାଦ୍ୟକୁ ବହୁତ ପ୍ରସନ୍ସା କରିଥାନ୍ତି ଆମର ଏଇ କଟକ ଦହିବରା।
ଆଜ୍ଞା ଆମେ ଯୋଉ ଯାଇଥାଉ ସାଢେ ଦଶଟାରୁ ସେଠି ପହଞ୍ଚିଥାଉ ତ ସକାଳୁ ସକାଳୁ ଆମେ କିଛି ଖାଇନଥାଉ ଆମେ ସେଇପଟରେ ଦହିବରା ଖାଇ ତ ଲୋକ ବି କୁହନ୍ତି ହା ତ ସକାଳୁ ଦହିବରା ଖାଇଦିଏ ଡାକ୍ତରଙ୍କୁ ଦେଖ ଦେଖେଇ ଦିଏ ଡାକ୍ତର ଦେଖେଇକି ମେଡ଼ିସିନ ଫେଡ଼ିସିନ ଲେଖନ୍ତି ଫେରେ ଏ ଗୋଟେ ମାସ ପରେ ଆସିଥାନ୍ତି କୁହନ୍ତି ରିଚେକିଂ ପାଇଁ।
ଆଗ
ଯେତେବେଳେ ସବୁଦିନେ ଆମେ ଖାଉୁ ଆଉ
ଆଜ୍ଞା।
ଆପଣ ତ ସବୁବେଳେ ରହୁଚନ୍ତି ସେଟି ଦହିବରା ଖାଉଥିବେ ଆଉ।
ଆଚ୍ଛା ଆପଣ ତ ଏଠି ଆମ ଏଠି ତ ଜାଣିଥିବେ କଟକରେ ବାଲିଯାତ୍ରା
ହଁ କଟକ ରେ ବି ବାଲିଯାତ୍ରା ଫେମସ।
ଏ ବହୁତ ପ୍ରସିଦ୍ଧ ବାଲିଯାତ୍ରା ରେ ତ ବହୁତ ଦୋକାନ ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ। ବିଭିନ୍ନ ଏମିତି କୋଣାର୍କ ନୃତ୍ୟ ଉତ୍ସବ ମଧ୍ୟ ବହୁତ ପ୍ରସିଦ୍ଧ ସେଇ ଟାଇପ୍ ର ଆଉ। ବିଭିନ୍ନ କଳାକାରମାନେ ବିଭିନ୍ନ ସ୍ଥାନରୁ ଆସିଥାନ୍ତି ହେଠି ନୃତ୍ୟ ପ୍ରଦର୍ଶନ କରନ୍ତି।
ଆଉ ସବୁ ବି ତାଙ୍କ କଳା ସବୁ ଦେଖନ୍ତି ଯେମିତି କିି ଶାଢ଼ୀ ଆଉ କିଛି ତାଙ୍କର କୁଲା ଫୁଲା ସବୁ ତାଙ୍କ ଦେଶରେ ହଁ
ଆଜ୍ଞା ବିଭିନ୍ନ ରାଜ୍ୟରୁ ବି ବିଭିନ୍ନ ଜିନିଷପତ୍ର ପଡ଼ିଥାଏ।
ଜିନିଷ ପତ୍ର ସେ ପଡିିଥାଏ ନିଜ ଦେଶର ଯୋଉଗୁଡା ତାକୁ ତିଆରି କରିକି ସମସ୍ତଙ୍କୁ ବିକ୍ରି କରିବାକୁ ଆସିଥାନ୍ତି।
ଆଚ୍ଛା ତାହେଲେ ତ ଆପଣ ଥରେ ପ୍ରଥମ ଥରେ ଓଡ଼ିଶା ଆସିବେ ଥରେ ବାହାରୁ ଜଣେ ତାଲେ କେଉଁ କେଉଁ ସ୍ଥାନକୁ ଦେଖିବାକୁ ସେମାନେ ପସନ୍ଦ କରିବେ ଆପଣଙ୍କ ମତରେ?
ପ୍ରଥମେ ତ ଆସିଲେ ଜଗନ୍ନାଥ ମନ୍ଦିର ଯିବେ।
ଆଜ୍ଞା।
ଯଦି ସିଏ ଠାକୁରଙ୍କ ପ୍ରତି ଭକ୍ତି ଥିବ ତ ସେ ସେ ସବୁ ଠାକୁରଙ୍କୁ ଦେଖା କରିକି ଆସିବେ ସେଠି ପ୍ରଥମେ ରହିବେ ଜଗନ୍ନାଥ ତାପରେ ରହିବେ ଆମର ଉଁ ଶିବ ଠାକୁରେ
ଆଜ୍ଞା ଆଜ୍ଞା।
ବଦ୍ରିନାଥ ଆମର ତାପରେ ଯୋଉ ସ୍ଵର୍ଣ୍ଣ ମନ୍ଦିର ଗୋଟେ ଅ ଅଛି ରାଜସ୍ଥାନ ନା କୋଉ ଜାଗା ତାପରେ ପଞ୍ଜାବର ଗୋଟେ ଜ ହଁ
ଯେମିତି ଦର୍ଶନୀୟ ସ୍ଥାନ ସବୁ ଅଛି କୋଣାର୍କ ଆଜ୍ଞା କୋଣାର୍କ, ଚିଲିକା, ନନ୍ଦନକାନନ ହୀରାକୁଦ, ଦାରିଙ୍ଗବାଡ଼ି ବିଭିନ୍ନ ପ୍ରକାର ଭଲ ଭଲ ସ୍ଥାନ ଅଛି ସେଟାକୁ ମଧ୍ୟ ବୁଲିପାରିବେ।
ଆମ ସବୁ ଜିଲ୍ଲାରେ ସବୁ ପ୍ରକାର ପ୍ରସିଦ୍ଧ ସ୍ଥାନ ଅଛି। ଆମର ଓଡ଼ିଶାରେ ହଉଛି ପ୍ରସିଦ୍ଧ ଜଗନ୍ନାଥ ଧାମ।
ଆଉ ଆପଣ ଏଥର ରଜ କେମିତି କଁ ପାଳନ କରିଛନ୍ତି।
ଆମର ତ ପ୍ରଥମ ରାଜ ରେ କିଛି କରିହେଲାନି।
ଆଜ୍ଞା ଏଇ ବର୍ଷା ପାଇଁ ନା କିଛି ଅସୁବିଧା ଥିଲା।
ନା ନା ସେଦିନ କାମ ରହିଗଲା।
ଆଜ୍ଞା।
ତ ମୁଁ ଯୋଉଠି କାମ କରେ ସେଦିନ ବି ଖୋଲା ଥିଲା ତ ସେଠିକି ଯାଇଁକି ଡ୍ୟୁଟି କରିବାକୁ ପଇଲା।
ଆଜ୍ଞା ଆପଣ ଏବେ ଡି୍ୟୁଟିୁ କରିଛନ୍ତି।
ହଁ। ଛୋଟ ମୋଟେ ଡିଉଟି କରୁଛି ଆଉ ପାଠ ପଢା ସହିତ ହଁ। ତ ସେଦିନ ଖୋଲା ଥିଲା ତା ପରଦିନ ଛୁଟି। ଥିଲା ସେଦିନ ବି ସବୁ ସାଙ୍ଗମାନେ ଆସିଥିଲେ। ତ ଆମେ ଗାଡି ନେଇକି ଯାଇ ଏ ଯୋଉଁ ଯଟାଧାରୀ କେଉଁଝର। ସେଠିକ ହଁ ବୁଲିବାକୁ ଯାଇଥିଲୁ। ବାଇକରେ ନେଇକି ଯାଇଥିଲୁ ନା ଆମେ। ଆମେ ଯାଇଥିଲୁ ତିନିଟା ବାଇକରେ। ଦି ଦି ଜଣିଆ ଗୋଟେ ଗାଡିରେ ଯାଇଥିଲୁ।
ଆଜ୍ଞା।
ତ ଆମେ ଯାଇଛୁ ଚାରି ଜଣ ଗୋଟେ ପଟରେ ସିଏ ଦି ଜଣ କହିଲେ ଆମ ଆମେ ବୁଲିକି ଯିମୁ ଚଣ୍ଡଖୋଲ ଆଉ କୁଆଖିଆ ଦେଇକି।
ଆଚ୍ଛା ଅନ୍ୟାନ୍ୟ ସ୍ଥାନ ବି ବୁଲିକି ଯିବେ।
ହଁ ଚଣ୍ଡିଖୋଲ କୁୁଆଖିଆ ଦେଇ ଯିବେ ବୋଲି ସେ ଯାଇଁକି ପଳେଇଲେ କଟକ।
ଆଚ୍ଛା ଭୁଲ୍ଆଡେ ରାସ
କଟକ ଭୁବନଶ୍ବର ରେ ଉଠିଲେଣି ଇଏ ତାପରେ ଦେଖିଲା ବେଳକୁ ମ୍ୟାପ ତାରେ ଜାଣି ପାରୁନାହାନ୍ତି। ସେ ଜାଗାରେ ଦେଖିଲା ବେଳୁ୍କୁ ଲେଖା ହେଇଛି କଟକ ହଁ। ସିଏ ଭାଇ ତାର କଟକ ପଳେଇଲେ ତାପରେ ଆମେ ବି ଯୋଉ ଯାଇଛୁ।
ଆଜ୍ଞା।
ଆମେ ପହଞ୍ଚୁ ପହଞ୍ଚୁ ସେଠି ହେଇଗଲା ସାଢେ ଚାରିଟା ପାଞ୍ଚଟା। ତ ଏଇଟା ଖରା ଦିନ ବଡ ଦିନ। ତ ଆମେ ସାଢ଼େ ଚାରିଟା ପାଞ୍ଚଟାରେ ସେଠି ତ ଲାଇଟ୍ ଥାଏ। ଆମେ ପାହଡ଼ ଉପରକୁ ଚଢୁଛୁ ହଁ। ପାହାଡ ଉପରକୁ ଚଢୁଛୁ ଯେତେବେଳେ ସେ ଟାଇମରୁ ସେପଟୁରୁ ବର୍ଷା ଆଉଛି ଉଠେଇଛେ ତ ଆମେ। କିଛି ବାଟ ଯାଇଛୁ ଆମକୁ ଫୋନ କଲେ ଦି ଜଣ ଆମେ ଦି ଜଣ ଆମେ ଦି ଯାଇଛୁ। ଉପରକୁ ପାହାଡ ଚଢି ଆଉ ଯୋଉ ଦି ଜଣ ଗଲେନି କହିଲେ ଆମେ ଯାଇପାରିବୁନୁ। କହୁଛନ୍ତି ସେଠି ପାଣି ବାହାରୁନି କାହିଁକି ନା ଖରା ହେଇଛି ସେଠି।
ଆଜ୍ଞା। ଖରାଦିନ ପାଣି ଟିକେ କମ ତ ଆମେ ମଧ୍ୟ ଥରେ ଯାଇଥିଲୁ ଗୋଟେ ଜାଗାକୁ ସେଠି। ପାଣି କମ୍ ଥିଲା।
ପାଣି କମ ଥିଲା। ଲୋକମାନେ ବି ଯୋଉ ସବୁ ଆ ଆସୁଥିଲେ ଉପରୁ ସିଏ କହୁଥିଲେ ପାଣି ନାହିଁ ତୁମେ ପାଣି ଫାଣି ନେଇକି ଯାଅ କିଛି ନାହିଁ ଉପରେ ତ ଆମେ କହିଲୁ ସିଏ ଯାହା ହଉ ଆମେ ଆଇଚୁ ମାନେ ଦେଖିକି ଯିମୁ। ତ ଆମେ ମେ ଗନୁ ହଁ।
ଦେଖିକି କିଛି ବାଟ ଯାଇଛୁ ଗୋଟେ ସା ମୋ ସାଙ୍ଗରେ ଯୋଉ ଯାଇଥିଲା ପିଲାଟା।
ଆଜ୍ଞା।
ତା ଦେହ କଁ ହେଲା ଆଉ। ଧଇଁସଇ ହେଇଗଲା ଥକିଗଲା। କହିଲା ମୁଁ ଯାଇପାରିବିନି। ତାପରେ ବି ସେପଟୁ ବର୍ଷା ଆଇଲାଣି। ତ ମୁଁ ତାକୁ ଆଉ କିଛି ବି କହିପାଇଲିିନି। ତ ମୁଁ କହିଲି ହଉଦେ ଚାଲେ ଫେରିଯିବା।
ଆଜ୍ଞା।
ଫେରିକି ତ ଯାଇଛୁ ସେଠୁ ବାହାରିଛୁ ସେ ଗାଁ ରୁ
ଆଜ୍ଞା।
ମାର୍କେଟ ଉପରକୁ ଆଇଛୁ ପ୍ରବଳ ବର୍ଷା।
ଆଚ୍ଛା। ଆପଣ ଏଇଠି ରହିଥେବେ ବୋଧେ ଆଉ?
ତ ଆମେ ସେଠି ଗୋଟେ ଏ ଟି ଏମ୍ ମେ ଏ ଟି ଏମ୍ ଅଛି ଛୋଟିଆଟେ ସେଠି ରହିଗଲୁ। ପ୍ରବଳ ବର୍ଷା ଢାଳିଲା ଢାଳିଲା ଢାଳିଲା। ଆମେ ତ ରେନିକୋଟ ଵି ନେଇନୁ।
ଆଜ୍ଞା।
ତ ସେଇଟି ଠିଆହେଲୁ ଠିଆହେଲୁ ଦିିଦି ଘଣ୍ଟା ଦି ତିନି ଘଣ୍ଟାଭଳିଆ ଠିଆ ହେଲୁ।
ଆଜ୍ଞା। ସେଇଠି ଜଳଖିଆ ମଧ୍ୟ କରିଥେବେ ଆଉ?
ନା ଜ ଆଜଠୁ ଫାଳେ ସେ ଏଟିଏମ୍ ଘର ପାଖରେ କିଛି ନହିଁ। ସେପଟେ ପାଖରେ ପ୍ଲାଣ୍ଟ ଫ୍ଲାଣ୍ଟ ଅଛି ଯେମିତିକି ସବୁ କୋଇ ଯୋଉ ଆମର
ଥିବ
କହିଲା ହଁ, ସେ କିଛି ଖାଦ୍ୟ ଫାଦ୍ୟ ଦୋକାନ ନାହିଁ।
ଆଜ୍ଞା।
ତ ମାର୍କେଟ ଉପରେ ନା ଆ ଆମେ ଆଉ କିଛି କରିପାରିଲୁନି, ବର୍ଷା ଛାଡୁନି ତ ଆମେ କଣ? କରିମୁ ଘରୁ କେମିତି ଯିମୁ।
ସେଠୁ ଆହୁରି ଷାଠିଏ ସତୁରି କିଲୋମିଟର ରହିଲାଣି। ତ ହଁ ଟାଇମ୍ ଛଅଟା ସାତଟା ହେଇଗଲାଣି। ଛଅଟା ସାତଟା, ତ ବର୍ଷା ପକଉଛି କଣ କରିମୁ, କଣ କରିମୁ, ବର୍ଷା ଯା ପ କେହିି ଆମେ ଯାଇହବ। କିନ୍ତୁ ଘଡଘର ବି ଜ ତ ଯାଇ ହେବନ ନା
ଆଜ୍ଞା।
ତ ଆମେ ତାପରେ ରହିନୁ ରହିନୁ। କିଛି ସମୟ ପରେ ଟିକେ ଘଡଘଡି ବିଜୁଳି କମିଲା। ତ ଆମେ କହିଲୁ ଚାଲ ଯିବା, ତ ତାପରେ ଆମେ ବି ଜାଗା କୋଉ ଗଟେ କଣ ଆମେ ବାଟ ଭୁଲି ଯାଇଛୁ।
ଆରେ ଆମେ ମଧ୍ୟ ଏ ଯାଇଥିଲୁ ଗୋଟେ ଜାଗାକୁ
ହଁ ଅଁ
ଏଇ ଆମର କୋଣାର୍କ ପାଖାପାଖି ଜାଗା, ସେଇଠି ଯାଇଥିଲୁ ରଜ ରଜ ଟାଇମରେ ବୁଲିବାକୁ। ଜଣେ ସାଙ୍ଗର ବନ୍ଧୁଙ୍କ ଘର ସେଠି ଥିଲା। ତା ଜନ୍ମଦିନ ଥିଲା ରଜ ଟାଇମ ରେ ଯାଇଥିଲୁ ବୁଲିବାକୁ ଆଉ ଏକାଥରେ କୋଣାର୍କ ବୁଲିକି ଆସିଲୁ ଆଉ ଗାଁ ଏବେ ଆମର ଧୁମଧାମରେ ଭଲ ରଜ ପାଳନ ହୁଏ ଆମେ ଏଇ ବସ୍ କରି ଯାଇଥିଲୁ।
ବସ ରେ କ ବେଞ୍ଚ ପିଲା ଯାଇଥିଲେ।
ପୁରା ଆମ ଗାଁରୁ ବସ୍ ଯିବା ଆସିବା କରୁଛି।
ଆଜ୍ଞା।
ସେଇଥିରୁ ଆମେ ଯାଇଥିଲୁ ବସରେ, ବୁଲିବାଲି ସିଏ ବି ସହରରେ ରହୁଥିଲା ତ ସେଥିପାଇଁ ସେଏ ବି ଗାଁକୁ ଆସିଲା ତାକୁ ନେଇକି ଆସିଲୁ ଗାଁରେ ବହୁତ ଧୁମଧାମରେ ପାଳନ କଲୁ। ଆମର ମଝି ରଜ ଦିନ ଫିଷ୍ଟ ହୁଏ ଗୋଟେ ଗାଁରେ, ସମସ୍ତେ ମି ମିଶି ଖାଆନ୍ତି, ଆଜ୍ଞା ଫିଷ୍ଟ। ଟୁ ଆମର ଲାଷ୍ଟ ରଜ ଦିନ ଆମର ଆମର ଗୋଟେ ଟୁର୍ଣ୍ଣାମେଣ୍ଟୁଏ କ୍ରିକେଟର
ଆଜ୍ଞା ଆମ ଘର ବି ହେଇଥିଲା ଯୋଉ ଫାଷ୍ଟ ରଜ
ଆଜ୍ଞା।
ହେଇଥିଲା ତାପରେ ବି ଏଥର ମୋର ଗୋଟେ ଯଉ ରଜ ରେ ମୋର ଜଣେ ପିଇସା ହିସାବ୍- ହଁ ପିଠା ପଣା ହେଇଥିଲା କିନ୍ତୁ ଏଥର ଆମର ରଜରେ
ଆଜ୍ଞା।
ଟିକେ ଅସୁବିଧା ହେଇଗଲା କାହିଁକି ନା ଆମ ଜେଜେ- ଗୋଟେ ପିଇସା ଜଣେ ଚାଲିଗଲେ ତ ତାଙ୍କର ଏଗାର ଦିନ ହେଲା ନା ବାର ଦିନ ହେଲା ତ ସେଠି ମୁଁ ରହିଗଲି ଆଉ କିଛି ହେଇପାଇଲାନି ଆଉ। କୁଆଡେ ବି ଯାଇ ପାଇଲିନି ଠିକ୍ ସେ। ଅସୁବିଧା ହେଇଗଲା ତାପରେ ବି ଆମ ଗାଁ ରେ ହଉ ଥିଲା ବି ଟୁର୍ଣ୍ଣାମେଣ୍ଟ୍ ରାତିରେ ଆମର ସବୁ ଛୁଆ ଯେମିତି ଆଇ ପି ଏଲ୍ ରେ ଖେଳ ହୁଏ ଜାଣିଥିବେ? ନା ନା ଆଇ ପି ଏଲ୍ ଯେମତି ଖେଳହୁଏ ଜାଣିଥିବେ? ହଁ- ସେମତି ଆମର ହଁ ଲାଇଟ୍ ଲଗେଇକି କିଣା ବିକା ଛୁଆକୁ କରିକି
ଆଛା ଶର୍ଟ ବାଉଣ୍ଡ୍ରି
ଚାରିଟା ହଁ ସର୍ଟ ବାଉଣ୍ଡରୀ ରେ ଖେଳ ହେଲା ସ୍ଲୋ ବଲ ଯିଏ ଜିତିବ ଟ୍ରଫି ପଇସା ଦିଆହବ ଆଉ ହୁଁ- ସବୁ ବର୍ଷ ଏମିତି ହୁଏ ଆଉ।
ଆଜ୍ଞା ଆଜ୍ଞା।
ତମେ ଏମିତି ଖେଳ ହେଲା ଖେଳ ସରିଲା ସରୁ ସ